ଆଜ୍ଞା ମ୍ୟାମ୍।
ହଁ ଆଜ୍ଞା
କଣ କରୁଛନ୍ତି। ଏ ବସିଛି ଦୋକାନରେ।
ଦୋକାନ କରିଛନ୍ତି ଆପଣ। ଓହୋ କି ଦୋକାନ କରିଛନ୍ତି?
ଏ ଜନସେବା କେନ୍ଦ୍ର।
ଜନ ସେବାକେନ୍ଦ୍ର ବହୁତ ଭଲ ଲୋକଙ୍କର ସେବା କରୁଛନ୍ତି।
ଆଜ୍ଞା।
ଆଉ ଦୁଇପହରେ କଣ ଖାଇଥିଲେ?
ହୁଁ ଆଜି ହେଇ ମାଛ ତରକାରୀ ହେଇଥିଲା ଭାତ।
ଆ ନିରାମିଷ ଆମିଷ ଖାଆନ୍ତି? ଆଜ୍ଞା। ଆମିଷ ଖାଆନ୍ତି।
ଆଜ୍ଞା ଆପଣ ଖାଆନ୍ତିନି କି?
ନା ମୁଁ ଆ ଖାଏନି ଆମିଷ ଆମିଷର କୋଉ କଣ ଖାଇବାକୁ ଭଲ ପାଆନ୍ତି?
ମାଛ।
ମାଛ ଖାଆନ୍ତି, ମାଂସ ଆଉ ଅଣ୍ଡା କିଛି ଖାଆନ୍ତିନି?
ନାଇଁ ହୁଁ ମୁଁ ଖାଏ ସେଗୁଡ଼ା ମତେ ଭଲ ଲାଗେନିଏତେ
ଓ ହୋ।
ଆଜ୍ଞା।
ହୁଁ ମାଛ ଖାଇଲେ ଭଲ ମାଛ ଖାଇଲେ କ୍ୟାଲସିୟମ ଅଛି। ଆଉ ନିରାମିଷରେ କଣ ଖାଇବାକୁ ଭୁଲ ପାଆନ୍ତି?
ଛତୁ, ପନିରି ପନିର ମୁଁ ଖାଏନି। ପନିରି ମୁଁ ଖାଏନି।
ଆଉ ସ ଆମର ଭେ ଯୋଉଁ ଶାଗ ସବଜି କିଛି ଖାଆନ୍ତିନି?
ସବଜି ମୁଁ ଖାଏ ସେମିତି ବୁଟ କିନ୍ତୁ ଏଇ ଯୋଉ ଆମର ହେଉଛି ନା କ୍ଷୀର, ଦହି, ଛେନା। ମାନେ କ୍ଷୀର ଉପରେ ନେଇକିନା ଯାହା ବି ତିଆରି ହବ ଏମିତି ରସଗୋଲା ହଉ କି ଛେନାପୋଡ଼ ହଉ କି ଯାହା ଯାହାବି ହୋଉ ମୁଁ କିଛି ଖାଏନି। କ୍ଷୀରକୁ ନେଇକି ଯାହା ଭିତରେ ମୁଁ କିଛି ଖାଏନି।
ଓ କ୍ଷୀର ଜାତୀୟ ଜିନିଷ ଭଲ ଲାଗେନି?
ମୁଁ କ୍ଷୀର ଛୁଇନି କ୍ଷୀର ସ୍ମେଲେ ସ୍ମେଲ ମୋତେ ଭଲ ଲାଗେନି।
ଆଉ କ୍ଷୀରରୁୁ କଣ ମିଳେ ଜାଣିଥିବେ ତ ବହୁତୁ ପ୍ରୋଟିନ୍ ସ୍ନେହ ସାର ଯା ପୁଷ୍ଟିସାର ସବୁ ମିଳେ। କ୍ଷୀରରୁ ଆଉ କ୍ଷୀର ହେଲା ଏକ ସୁଷମ ଖାଦ୍ୟ ଜାଣିଛନ୍ତି?
ମୁଁ ଗୋଟେ ଛୁଆଟି ଦିନରୁ ସେଟାକୁ କଣ ଘୃଣା ହେଇଛି ମୁଁ ଜାଣିନି ଏମିତି ମୁଁ ବସିଛିି ମୋ ପାଖରେ ଆଣି ତୁ ଥୋଇଦବୁ ନା ମୋର ବାନ୍ତି ହେଇଯାଏ। କଣ ଲାଗେ କେୟାଣୀ ଦହିଟା ଆଣିଥୋଇଦେବୁ ବାନ୍ତି କରି ।
ନା ନା ଜଣକ ଜଣଙ୍କୁ ମାନେ ସେଇଟାକୁ ଆମର କ୍ଷୀର ଟା ବି ଗୋଟେ ଏ ଆମେ ସିନା ସବୁ ଆମର ଛୁ ଆମର ଭାବନ୍ତି। କ୍ଷୀର ହେଲା ଗୋଟେ ପୁଷ୍ଟିକର ସବୁଠାରୁ ସୁଷମ ଖାଦ୍ୟ। ଯାହା ଯୋଉଥିରେ ମିଳେ ମାଛ ମାଂସରୁ ଯେତିକି ମିଳେ। ଶାଗ ସବଜିରୁ ଯେତିକି ମିଳେ ଫଳ ପନିପରିବାରୁ ଯେତିକି ମିଳେ ସବୁ ଜିନିଷ କ୍ଷୀରରେ ଭରପୁର ଥାଏ। କୁହନ୍ତି କିନ୍ତୁ କ୍ଷୀର ଜାଣିଛନ୍ତି ନା ଆମିଷ ଭିତରେ ବି ଯାଉଛି? ପୁରା ଫିୟର ଭିଗାନ ମାନେ ଜୈନ ବୌଦ୍ଧ ଦିଟା ଧର୍ମାବଲମ୍ବୀ ଲୋକ ଅଛନ୍ତି? କିନ୍ତୁ ଜୈନମାନେ କେବେ କ୍ଷୀର ଖାଆନ୍ତିନି ସେ ପିଓର ବିଜଞାନ ମାନେ ପିଓର ଭେଜିଟେରିଆନ୍ ଯେଉଁଟା କୁହନ୍ତି। ବୁଝିପାରିଲେ ପୁରା ଶାକାହାରୀ ସେମାନେ ସବୁବେଳେ ସେ ସନ୍ତୁଳିତହାର ଖାଆନ୍ତି ଆମର। ଶାଗ ପନିପରିବା ଖାଆନ୍ତି ଗଛର ଯୋଉ ଉଁ ପତ୍ର ତୋଳିକି ପଛେ ଖାଇବେ ସେ କ୍ଷୀର ଖାଆନ୍ତିନି ସେ କୁହନ୍ତି କ୍ଷୀର ହେଉଛି ଗାଈର ହେଉଛି ପ୍ରାଣିୀଯଜାତୀୟ ଖାଦ୍ୟ।
ଏଟା ସେ ଯୋଉ ଜୈନ ଧର୍ମର ଲୋକ କୋଢିଆ କେଉଠି ଯୋ ଆଁ ବସବାସ କରନ୍ତି ତାଙ୍କର ଆମର ଯେମିତି ହିନ୍ଦୁ ସବୁଆଡ଼େ ଅଛନ୍ତି।
ହଁ।
ମୁସଲମାନ ତାଙ୍କର ଏଇଆ ଅଛି। ଜୈନ ଧର୍ମର ଲୋକ ତ ସେମିତି କାଇଁ କଁ କୋଉରିଆରେ ତ ଦେଖନି।
ହଁ ଜୈନ ଧର୍ମ ପିଲା ପୁରା ଧଳା ଆ ଜାଣିଚନ୍ତି ଆମର ଯୋଉ ମାଲକାନଗିରି
ଆଜ୍ଞା।
କୋରାପୁଟୁ ମାଲକାନଗିରିର ସେଇ ଯୋଉ ରାୟଗଡ଼ା
ଆଜ୍ଞା।
ରାୟଗଡ଼ା ମ୍ ପାଖରେ ମ୍ ରୋଇଥ ଆମ ପାରଳାଖୋମୁଣ୍ଡି ରାୟଗଡ଼ା ସେଇ ଗଜପତି ଗଜପତି ଡିଷ୍ଟ୍ରିକ୍ଟ ରେ ପୁରା ଜୈନମାନେ ଅଛନ୍ତି ଜୈନକୁ ଦେଖିବେ ନା
ଯାଇନି କି ଜାଣିନି ମା।
ଆ ଯୋଉ ଆଖି ପୁରା ପତି ସବୁ ବନ୍ଧା ହେଇଥିବ କେବଳ ଆଖି ତାଙ୍କର ଦୁଷୁ ଥୁବ ବୁଝିପାଇଲେ। ବୌଦ୍ଧ ମାନଙ୍କର ଉ ସେମାନେ ଅବଶ୍ୟ ସେ ନା ନିଶ୍ୱଵାସ ପ୍ରଶ୍ୱାସ ଗ୍ରହଣ କରନ୍ତି ଜୈନମାନେ ସପ୍ତମ ଶ୍ରେଣୀ ଇତିହାସ ବହିରେ ଦେଖିଲି ଥିବ ଜୈନ ମାନ ସବୁବେଳେ ନାକରେ ପଗୋଡ଼ି ବାନ୍ଧି ଦେଇଥିବେ ଆଉ ମାନେ ତାଙ୍କ ପାଖକୁ ମସ ମଶା ମାଛି ବି ଯିବନି ମଶା ମାସିି ସେ ଜୀିବ ହତ୍ୟା ଟୋଟାଲି କରିବେନି। ଜାଣିଚନ୍ତି ଜୈନ ଆଉ ଜୈନ ମାନେ ଏତେ ଏତେ ନିଟ୍ ଆଣ୍ଡ କ୍ଲିନ ପୁରା ସଫାସୁତୁରା ଯୋଉଟା କୁହନ୍ତି ଆମର ଜୈନମାନେ। ଜୈନ ଦୈନ ଧର୍ମାବଲମ୍ବୀ ବହୁତ ସଫା ନ କି
ମୁଁ ନିହାତି ଯିବି ବୁଲିବା ପାଇଁ ସେଠି ଦେଖିବା ପାଇଁ ସେମାନେ ଟିକେ ଦେଖ କି ଆସିବି ସେ ଜୈନ ଧର୍ମ ଲୋକ କେମିତି।
ଯିବେ ବହୁତ ତାଙ୍କର ମୁଁ ପଠେଇଦେବି ଦେଖିବେ ତାଙ୍କର ଏତେ ସୁନ୍ଦର ଅଛି। ମାନେ ମନ୍ଦିର ମନ୍ଦିର ତ ତାଙ୍କର ନାହିଁ। ଅଲଗା ଜିନିଷ ଅଛି ଦେଖିବେ ଖୁସି ଲାଗିବ ତାଙ୍କୁ। ପୁରା ଏମତିଏମିତି ମାନେ ଯୋଉ ଛାତ ନୁହଁ ଆମର ଘରର ଛାତ?
ଘର ଛାତ ଟାଇପ୍ ର ଅଛି ବୁଝିଲେନା ସେଟା ସେଟା ବହୁତବଢ଼ିଆ। ତାଳଗଛ ଭଳିଆ ଉଚ୍ଚ ତା ମଝିରେ ସିଢି କରିକି ସେମାନେ ଚଢିକି ରହିଥାନ୍ତି।
ହୁଁ ହୁଁ।
ଏତେ ବଢିଆ ଜୈନ କୁ ଧର୍ମ ବୋଲି ପଢିଥିବେ ବହିରେ ସପ୍ତମଶ୍ରେଣୀ ପଢିଛନ୍ତିପାଠ।
ପଢିଚି ପଢିଚି ନିହାତି। ପଢିଚି ସେଗୁଡା କିନ୍ତୁତାଙ୍କୁ ଦେଖିନି କେବେ ସବୁ ଧର୍ମରଲୋକ ଦେଖିଚି। ହଁ ଖ୍ରୀଷ୍ଟିଆନ ଦେଖିଚି ଇଏ ଦେଖିଚି।
ନାନା ସେଇଟା ଆମହିଁ ବର୍ତ୍ତମାନ ଆମ ଭାରତବର୍ଷରେ ହିନ୍ଦୁ ମୁସ ମୁସଲମାନ, ଶିଖ୍, ଖ୍ରୀଷ୍ଟିଆନ ଏତିକିରହୁଚନ୍ତି ହେଲା। ଆଉ କିନ୍ତୁ ବୌଦ୍ଧଜୈନ ଲୋପପାଇଗଲେଣି ପୁରା ଅଳ୍ପ ରହୁଚନ୍ତି ବୌଦ୍ଧମାନେ ରହୁଚନ୍ତି କୋଉଠି ବୁଦ୍ଧିଷ୍ଟମାନେ ଆମର ପାଗୋଡ଼ା ଅଞ୍ଚଳରେ ରହୁଚନ୍ତି ଯୋଉଟି ସେପଟେ ପୁରା ସିଆଡେ। କିନ୍ତୁ ଜୈନମାନେ ଆଉସେ ଗୋଟେ ଜାଗାରେ ସ୍ଥିର ହୋଇ ରହୁନାହାନ୍ତି। ସେ ଚାରିଆଡେ ବୁଲୁଚନ୍ତି। ତାଙ୍କୁ ମୁଁ ଥରେ ପୁରୀଗଲା ବେଳକୁ ମାନେ ହଜାରରୁ ଦୁଇହଜାର ଜୈନ ଧର୍ମଅବଲମ୍ବୀ ଲୋକଙ୍କୁ ଦେଖିଥିଲି। ଏତେ ସୁନ୍ଦରଲାଗୁଥିଲେ ତଳକୁ ମୁହଁ କରୁଚନ୍ତି। ଆଉଁ ପୁରା ଘଡେଇ ଦେଇଛନ୍ତି ହ୍ଵାଇଟରେ ବଡିଟାକୁ। ଆଖିଟି ତାଙ୍କର ଦେଖାହଉଛି ଗୋଟେ ବାଡ଼ି ଧରିଛନ୍ତି। ଖାଲି ପାଦରେ ଚାଲିଚନ୍ତି ପାଟିବନ୍ଦ କରିଚନ୍ତି। ପୁରା ସେଠି ଯଦି ଆମେଗୋଟେ ସୋରିଷବି ପକେଇବା ଗୋଟେ ମୁଦ୍ରା ପକେଇବା ଆମକୁ ଆବାଜ କରିବ କିନ୍ତୁ ଦୁଇହଜାର ଲୋକଯାଇଚନ୍ତି। ଆମର ଆମେ ଯଦି ପଚାଶଜଣ ଲୋକ କୋଉଠି ହିନ୍ଦୁଧର୍ମ
ପଚାଶ ନୁହ ପାଞ୍ଚଜଣ ପାଞ୍ଚଜଣ ସ୍ତ୍ରୀଲୋକଙ୍କୁ ଠିଆ କରିଦିଅ ଶୁଖୁଆହାଟ।
ଗାଁଗାଁ କମ୍ପିଯିବ ନାକି।
ଗୋଟେ ଶୁଖୁଆହାଟ ବି ସେ କମ ପଡିଜିବ ଏଠି।
ଓହଁହଁ ଠିକକଥା କହିଛନ୍ତି କିନ୍ତୁ ସିଏ ଏତେ ପରମ୍ପରାତାଙ୍କର ବଜେଇକିରଖିଛନ୍ତି ଅଳ୍ପ ଅଛନ୍ତି ଏବେସେ ଯା ଏବେ ସେ ଧର୍ମ କେହି ନେଉନାହାନ୍ତି ଆଉ ସେ ସେଟାହେଲା ଶ୍ଵେତାମ୍ବର, ଦିଗାମ୍ବର ସେ ଶ୍ଵେତାମ୍ବର ବାଲାଙ୍କୁ ଦେଖିଥିଲି ମୁଁ ବୁଝିଲେ। ଶ୍ଵେତାମ୍ବରଧର୍ମ ଅଛନ୍ତି ଆଉଗୋଟେ। ସତାମ୍ବର ଜୈନଧର୍ମ ବାଲା ଅଛନ୍ତି ଆଉ ଗୋଟେ ଦିଗାମ୍ବର ଜୈନଧର୍ମ ବାଲା ଅଛନ୍ତି ବୁଝିପାଇଲେ।
ଆଜ୍ଞା।
ନଙ୍କର କାମ ହେଲା। ସେକେବଳ ଉଁ ମାନେ ଦିନରେ ଟିକିଏ ବାହାରିବେ। ସନ୍ଧ୍ୟାହେଲେ ସେ ଶୋଇବେ ମାନେ ଧ୍ୟାନରେ ରହିଯିବେ। ଶ୍ଵେତାମ୍ବର ମାନେ ଖାଲି ସବୁବେଳେ ଧଳା ପିନ୍ଧୁ ଥିବେ ଏତେ ସୁନ୍ଦର ଲାଗୁଥାଏ ତାଙ୍କୁ ଦେଖିକି କି ଆପଣଙ୍କର ମାନେ କହିଲି ପା କୌଣସି ମ-ମନ୍ଦିର ଦେଖିଲେ ବି ଏତେ ଏତେ ଖୁସି ଲାଗିବନି ଜାଣିଛନ୍ତିି।
ମୁଁ ତ କାଲି ଗୋଟେ ହଉ ମୁଁ କାଲି ଗୋଟେ ବଣା କରିଦେଲି ବଣା କଣ ମୋର ଦୁଷୁ ହେଲା ମୁଁ କ୍ୟାମେରା
ମନ୍ଦିର ଦେଖିଲେବି ଲାଗିବନି ଆପଣ ଦେଖନ୍ତୁ। ଏତେ ସୁନ୍ଦର ଲାଗିବେ ତାଙ୍କୁ ଦେଖିଲେ, ଆପଣ ଥରେ ରାୟ ଗଡ ଆଡେ ଯାଆନ୍ତୁ ବୁ ରାୟଗଡା ଆଡେ ଥରେ ଯାଆନ୍ତୁ।
ଆଜ୍ଞା ଆଜ୍ଞା।
ସେଇ ସେଇଟି ଅଛି ମାଲକାନାଗିରି ରାୟଗଡ଼ା ସେଇପଟେ ଆମର ମନ୍ଦିର ସେ ଜୈନ ଧର୍ମା ଅବଲମ୍ବୀ ମାନେ ବୁଲୁ ଚନ୍ତି ବୋହୁତ ଏତେ ବୁଲୁଛନ୍ତି ଯେ ଆପଣ ଅମ ଦେଖିବେନି ଏତେ ସୁନ୍ଦର ଲାଗୁଚି ତାଙ୍କୁ ଦେଖିଲା ବେଳକୁ। ଜୈନ ଧର୍ ବୌଦ୍ଧ ଧର୍ମ ଲୋକ ଯାଆନ୍ତୁ। ଆଉ ଦେଖିକି ଆସନ୍ତୁ ଟିକେ ଖୁସି ଲାଗିବ ଆଉ ପୁରୀ ଯାଇଚନ୍ତି କେବେ? ପୁରୀ ଯାଇଚନ୍ତି ନା। ହାଲୋ। ହାଲୋ। ହାଲୋ ପୁରୀ ଯାଇଛନ୍ତି ନା ପୁରୀ ପୁରୀ ଯାଇଚନ୍ତି।
ପୁରୀ ଭୁବନେଶ୍ୱର କଟକ ଯାଇଛନ୍ତି ନା। ଆଜ୍ଞା।
ହଁ ପୁ ପୁରୀ ଯାଇଚନ୍ତି ନା ପୁରୀ।
ଆଜ୍ଞା ପୁରୀ ଯାଇଛି ନାଇଁ ମୁଁ ଏବେ ଯାଇଥିଲି ମୁଁ ଘଣ୍ଟା ଛାଡି ଦେଇ ଆସିଲି। ଏଇ ନଅ ମାସେ ପରେ ଆଇଁଲି ଘଣ୍ଟାକୁ।
ତାହିଁ ଦେଲେ ସେଠି ପାଇକି।
ହୁଁ ହୁଁ ଉଁ ସିଏ ପାଇନଥିଲେ ସିଏ କଣ ହେଇଥିଲା ନା ହୋଟେଲରେ ଛାଡି ଦେଇ
ଓ ହୋ ହୋ ହୋ ହୋ। ସେଠି ପୁରୀରେ ପୁରୀ ତ ଯାଉଥିବେ ପୁରୀରେ ବି ଜୈନ ଧର୍ମାବଲମ୍ବୀ ଅଛନ୍ତି।
ହଁ।
ପୁରୀରେ ଜୈନ ଧର୍ମାବଲମ୍ବୀ ଅଛନ୍ତି। ଦେଖିବେ ଯାଇଁକି ଦିନେ ବୁଝିଲେ। ପୁରୀରେ ପୁରୀରେ ଯୋଉ ପଳେଇବେ ସିଦ୍ଧ ମହାବୀର ଜାଣିଚନ୍ତି।
ନାହିଁ ଚେଞ୍ଜେ ନା ନାହିଁ ନାହିଁ ଆଜ୍ଞା।
ଇଦ୍ଧ ସିଦ୍ଧ ମହାବୀର ଯାଇଛନ୍ତି ସିଦ୍ଧ ମହାବୀର।
ଆଜ୍ଞା।
ସିଦ୍ଧ ମହାବୀର ଯିବେ ସେଇଠି ଦେଖିବେ।
ଆଜ୍ଞା।
ସେଇଠି ଅଛି ପୁରୀରେ ଜୈନ ଧର୍ମାବଲମ୍ବୀ ଲୋକ।
ହୁଁ ହୁଁ।
ବୋହୁତୁ ଅ ଅଛନ୍ତି ସେଟି ବୁଝିପାଇଲେ।
ଆଜ୍ଞା।
ଆଉ ଦେଖିବେ ସେଇଟି ଉଁ ପୁରୀରେ ତାଙ୍କୁ ଦେଖିବେ ସେ ବୋହୁତ ଭଲ ଅଛନ୍ତି। ଆଉ ଯଦି ଜୈନ ବୌଦ୍ଧ ଦେଖିବାକୁ ଅଛନ୍ତି ଧଉଲ୍ ଧବଳଗିରି ଯାଇଛନ୍ତି ନା।
ଆଜ୍ଞା ଧବଳଗିରି ଯାଇଛି ଯାଇଛି ମ୍ୟାମ୍।
ଆ ଭୁବନେଶ୍ୱରରେ
ଆଜ୍ଞା ଯାଇଛି।
ଆଉ ସେ ଧଉଳଗିରି ପାଖରେ ନାଆନ୍ତି ବୁଦ୍ଧ ବାଲ୍ ବୁଦ୍ଧ ଧର୍ମାବଲମ୍ବୀ।
ହଁ ଉଁ ବୁ ବୁଧଁ ଅଛି।
ବୁଦ୍ଧ ନା ତୁମେ ସିନା ଚିତ୍ରରେ ଦେଖିଚ। ସେଠି ପ୍ର ପ୍ରା ଉଁ ପ୍ରକୁତରେ ଅଛନ୍ତି ସେଟି ବସିଚନ୍ତି। ଆଠ ଦଶ ଜଣ ବସିଥିବେ ଦେଖିବେ। ଯୋଉ ଦଏ ଉଁ ନଦୀଟାକୁ ଦେଖିଲେ ଦୟା ନଦୀ ତା ନାଁ ପଣ ଜାଣିଚନ୍ତି ଦୟା ନଦୀ ଦୟା ନଦୀ ପାଖରେ ଏ ଅଛନ୍ତି ଆଠ ଦଶ ଚ ଜଣ ବୁଦ୍ଧା ଧର୍ମାବଲମ୍ବୀ ଲୋକ ବୁଝିଲେ।
ଆଜ୍ଞା।
ସେଇଠିକି ଯାଆନ୍ତୁ ଦେଖିବେ ଦେଖିକି ଆପଣ ନିଶ୍ଚୟ ଖୁସି ହେବେ ବୁଦ୍ଧ ଧର୍ମ ଆମ ବୌ ଉଁ ବୁଦ୍ଧ ଆଉ ଜୈନଙ୍କୁ ଅଁ ବୌଦ୍ଧ ଆଉ ଜୈନଙ୍କୁ ଆମେ ପ୍ରକୃତରେ ମାନିବା କଥା କାହିଁକିନା ସେମାନେ ଏତେ କଷ୍ଟରେ ଏ ଯୋଉଁ ଧର୍ମ ନେଇଚନ୍ତି ତାଙ୍କୁ ଆମେ ମାନିବା କଥା। ଆମର ତ ହିନ୍ଦୁ ଧର୍ମରେ ଏ ଆମର ପ୍ରତିମୂର୍ତ୍ତି ମୂର୍ତ୍ତି ପୂଜା କରୁଚନ୍ତି ନା। ସେମାନେ ମୂର୍ତ୍ତି ପୂଜା କରନ୍ତିନି କେବଳ ଧ୍ୟାନ କରନ୍ତି ଜାଣିଚନ୍ତି? ଜାଣିନାହାନ୍ତି ବୋଧେ ସେ ସିଏ ଧ୍ୟାନ କରନ୍ତି।
ହୁଁ ହୁଁ।
ବୋହୁତ ଧ୍ୟାନ କ
ଆଉ ଖା ଆଉ ଏବେ କଣ ସନ୍ଧ୍ୟାରେ କଣ ଏଇ କାମ କରିକି ଯିବେ ଘରକୁ?
ହୁଁ ମୁଁ ଯାଉ ଯାଉକା ରାତି ଏଗାରଟା ହୋଉଛି। ଆପ ଆପଣଙ୍କ ଯଦି କଲ ଟା ଇଏ କରିବାର ଅଛି ଉଁ ସେ ହେଉଛି ପାଞ୍ଚଟା କଲ ବାକି ରହୁଛି ଆମର ଜଣଙ୍କୁ ତ ଦିନକୁ ପାଞ୍ଚଟା କରିପାରିବେ। ମତେ କଲ୍ କରିଦେବେ ମୋର ରାତି ବି ଫ୍ରି ରହୁଚି ସବୁବେଳେ। ଏଇ ସାତଟା ପରଠୁ ମୋର ଲୋକ ଆସିବେନି ଦୋକାନକୁ। ଆପଣ କଲ୍ କରିଦେବେ ଆପଣଙ୍କର କମ୍ପ୍ଲିଟ୍ ହେଇଯିବ ମୋର ବି ଆଜ୍ଞା। ଏବେ ଟିକେ ସନ୍ଧ୍ୟାବେଳଟା ନା ସେଥିପାଇଁ ଲୋକ ଆସନ୍ତି।
ଓ ହୋ।
ସାତଟାରୁ ଆଉ ରାତି ଏ ଦଶଟା ଏଗାରଟା ଯାଏଁ ମୁଁ ଦୋକାନରେ ବସୁଛି ଆପଣ ଯେତେବେଳେ କଲ କରିବେ କହିବି ମୁଁ ଅଛି ଆଉ
ଆପନଙ୍କ ଆଉ ଘରେ ସବୁ ଭଲ?
ଆଜ୍ଞା।
ଆଉ ଯାହା ହୋଉ ନିଜେ ସୁଭାଲୁ ସ୍ୱବାଲମ୍ବୀ ହେଇଛନ୍ତି ଗୋଟେ ଜନ ବା କେନ୍ଦ୍ର ଖୋଲିକି ବୋହୁତ ଖୁସି ଲାଗିଲା ନାଁ
ନିଜେ କରିଛି ବାପା କହିଲେ ଖାଲି ଆଜ୍ଞା ଘରୁ କିଛି ପଇସା ମାଗିନି ଇଆ ପାଇଁ ଦୋକାନ ପାଇଁ। ନିଜେ ଛାଏଁ ସବୁକିଛି।
ଓ ହୋ।
ଆଜ୍ଞା।
ନିଜେ କରୁଚ ନ୍ତି ଭଲ ନା ପଇସା ଇନକମ୍ କରୁଚନ୍ତି। ଅଳ୍ପ ଦିନରୁ ପଇସା ଇନକମ୍ କଲେଣି। ନିଜେ ହେଲେ ଭଲ ଆମେ ତ ଏଇ ଅଳ୍ପ ପଇସା ପାଇକି ଆମର ଘର ସଂସାର ସଞ୍ଚୟ ସଂସାର ତେଲ ଲୁଣ ସଂସା ସାର ଚଳେଇଚୁ ହୁଁ ଯାହାହେଉ ଭଗବାନ ତମର ମଙ୍ଗଳ କରନ୍ତୁ।